ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଚ?
ହଁ ଏବେ ବସିଥିଲି ଆଉ, ଏବେ ଖାଇବି ଆଉ ଟିକେ ପରେ ଏବେ ବସିଥିଲି ଆଉ, ଆଉ ତମେ କଣ କରୁଛ?
ମୁଁ ବି ବସିଥିଲି ଆଉ। ଆଉ କଣ ଖାଇବା ହେଇଛି ଘରେ?
ମୁଁ ଖାଇନିପା ଆଉ ଟିକେ ପରେ ଖାଇଥାନ୍ତି ଆଉ। ଆଉ ଏଇନା କଣ କାମ କଣ ଚାଲିଛି?
କାମ
ଏ ପଢ଼ାପଢ଼ି କଣ ହଉଚି?
ହଁ ପଢାପଢି ପଢୁଛି ଆଉ ପ୍ଲସ୍ ଥ୍ରୀ ପଢୁଛି ସେକେଣ୍ଡ ଇଅର।
ପ୍ରସ୍ ତ୍ରୀ କୋଉ ଉପାଧିରେ ସ୍ନାତକ କରୁଛ? କୋଉ କୋଉ ଉପାଧି ରେ କୋଉ ଉପାଧିରେ ସ୍ନାତକ ପଢୁଛ? କେଉ ଅନର୍ସ ରେ କଉ ଅନର୍ସ ରେ ପ୍ଲସ୍ ଥ୍ରୀ କରୁଚ?
ଇକୋନୋମିକ।
ଇକୋନୋମିକ୍ ଆଚ୍ଛା। ନା ଇକୋନି ପଢିବା ଭଲ ଲାଗୁଚି?
ହଁ ସେମିତି ସାର୍।
ହଁ।
ଆଉ ଗୋଟେ ବେଳେ କଣ ଖାଇଥିଲ?
ଭାତ ଡାଲି ଭତ୍ତା ହେଇଥିଲା।
ହୁ ହୁଁ।
ହୁଁ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋ ଭାଇ ଅଛନ୍ତି ପାଞ୍ଚଟା ଭଉଣୀ ପାଞ୍ଚଟା।
ଓହୋ ଆଉ ବୁଲିବାକୁ ସବୁ କୁଆଡେ କୁଆଡେ ଯାଇଚ?
ବୁଲିବାକୁ ଆମ୍ ପୁରୀ ଯାଇଥିଲୁ ଆଉ।
ଏବେ ଏଇ ଏଇ ଇୟରରେ କୁଆଡେ ଯାଇଛି?
ରଜରେ ପୁରୀ ଯାଇଥିଲୁ।
ଓ ହୋ।
ଉ ନା।
ଭଲ।
ଲାଗୁଚ ବର୍ଷାରେ ବସ।
ଆଉ ହଁ ବର୍ଷା ତିନି ଚାରି ଦିନି ହେଲା ଜୋରେ ହଉଚି ଆଉ।
ଲା
ଆଉ ଦୁନିଆ ବର୍ଷା।
ହୁଁ।
ହାଲୋ।
ତମେ ସେୟାଡୁ ବର୍ଷା ହଉଚି?
ହଁ ଆମର ଜୋରେ ବର୍ଷା ହଉଛି ଘରୁ ବାହାରି ହନି ତିନି ଦିନି ହବ। ଆମର ଏଠି ଜୋର ବର୍ଷା ହଉଚି। ହେ ବନ୍ୟା ହେଇଗଲାଣି ଆମ ଆଡେ ଆଉ ଭାରିହଉନି ରିଲିପି ଆସିଲାଣି ଆଉ ହଁ ସେରା ପ ପୁରା ବାହ୍ୟ ଜଗତରୁ ବିିକ୍ଛିନ୍ନ ହେଇଯାଇ ଆମର ଡଙ୍ଗା ବା ଡଙ୍ଗା ଆଉ ବୋଟ ଆସିକିନା ଆମ ସବୁ ରାସନ ପହଞ୍ଚଉଚନ୍ତି ଆମ ଏଠି।
ହାତ ନା କଣ କର?
ହୁଁ ଆମର ଏଇ ଚାଷବାସ ହଉଚି ଆଉ। ମୁଁ ଯୋଉ ଚାଷ କରିଥିଲୁ ଧୋଇରେ ପଳେଇଲା। ସବୁ ଲଗେଇଥିଲା ବାଦାମ ମୁଗ ସବୁ ଲଗା ହେଇଥିଲା ଧୋଇକି ପଳାଇଲା।
ଓଁ ହୋ। ଆଉ ଭଲ ଲାଗେ କଣ କରିବାକୁ?
କରିବାକୁ ମାଇଁ ସେମତି ତ କିଛି ନାଇଁ ଇଏ। ମୁଁ ତୁ ଚାଷ ବାସ ସବୁବେଳେ ବ୍ୟସ୍ତ ରହିଲି ଆଉ।
ଉଁ ଖାଇବାକୁ କଣ ଭଲ ଲାଗେ? ଖାଇବା କଣ ଭଲ ଲାଗେ?
ଖାଇବାକୁ ମତେ ଭାତ ଡାଲି ଇଏ ଭଲ ଲାଗେ।
ଖାଲି ଭାତ ଡ଼ାଲି।
ହୁଁ ହୁଁ।
ଭାତ ମୁଗଡ଼ାଲି ଆଳୁଭର୍ତ୍ତା ଫୁଟା ଆଳୁଭର୍ତ୍ତା।
ହ ଆଉ
କଣ ହେଲ। ଏବର୍ଷ ରଥଯାତ୍ରା ହୋଉଛି ନା ସିଆଡେ।
ହଁ।
ତମ ଆଖପାଖରେ ରଥ ଟଣା ହୁଏ ନା?
ହଁ ରଥ ଟଣା ହୁଏ।
ପଳୁଅନ୍ତି?
କଣ?
ହଁ ତମ ଆଖ ପାାଖରେ ରଥ ଟଣା ହୁଏ ନା?
ହଁ।
ଆମର ତ ରଥ ଟଣା ହେଇଥାନ୍ତା ବ ହୁଁ ଆମର ରଥ ଟଣା ହେଇଥାନ୍ତା ଆମର ତ ବନ୍ୟାରେ ସବୁ ବୁଡିଯାଇଛି ଆଉ। କଣ ହବ ଆଉ କିଛି
ଖାଲି ପାଣି ହେଇଯାଇଛି ସବୁ?
ଆମେ ବୁଡି ଯାଇଛୁ ଆମ ଡଙ୍ଗାରେ ଆଣିକି ଆମକୁ ରା ରାସନ ଦଉଛନ୍ତି।
ଆମକୁ ରାସନ ଆଣି ଡ଼ଙ୍ଗାରେ ଦେଇ ଯାଉଛନ୍ତି।
କୋଉଦିନ ବା?
ହୁଁ ଆମେ ଘରୁ ବାହାରି ହଉନି ଆମକୁ ପୁରା ଡଙ୍ଗାରେ ଆଣି ରାସନ ଦେଇ ଯାଉଛନ୍ତି ଆମେ ଖାଲି ଖାଉଛୁ ଆଉ।
କୋଉଦିନ ରା
ହଉ ରାସନ ପରଦିନ ଆଣି ଦେଇ ଯାଇଥିଲେ ଚୁଡା ଗୁଡ ଆଉ ତମେ ଏଇନା ପ୍ଲ ପ୍ଲସ୍ ଥ୍ରୀ ପରେ କଣ ପଢିବ?
ପ୍ଲସ ଥ୍ରୀ ପରେ କିଛି ପଢ଼ିବିନି।
କାହିଁକି?
ଆ ମୋର ଗୋଟେ ଛୋଟ ଭାଇ ଅଛି ତ ସେ ପଢିବ ଆଉ ମୁଁ ଆଉ ପଢିବିନି ଆଉ।
ଆଚ୍ଛା ଭାଇକି କେତେ ବୟସ?
ସେ ଟେ‌ନ୍ଥ ଏଜ୍କାମ ଦବ ଏ ବର୍ଷ।
ଆ ତମର ପଢିବାର ଇଛା ଅଛି?
ପଢିବାର ଇଛା ପଇସା ନାଇଁତ ସେଥିପାଇଁ ସିଏ ପଢିବ ପୁଣି ସାଇନ୍ସ ପଢିବ। ତ ପ୍ରାଇମ୍ ଯୋଉ ପ୍ରାଇଭେଟ ରେ ପଢ଼ିବ ସେଥିପାଇଁ ତା ପଛରେ ଟିକେ ବେଶି ପଇସା ଖର୍ଚ୍ଚ ହେବ ନା ସେଥିପାଇଁ
ଆଚ୍ଛା।
ପଢିବିନି ଆଉ।
ଛା ତମେ ଯଦି ପଢ଼ିବାରେ ଇଛା ଅଛି ତାହେଲେ ଇଏ ପ୍ରତିଯୋଗୀ ମୂଳକ ପରୀକ୍ଷା ଦଉନ ତ ତେ ବେଶୀ ଖର୍ଚ୍ଚ ନାହିଁ।
ପଢିବାରେ ଇଚ୍ଛା ଅଛି କଣ ଘର ଲୋକ କହିଲେ ହବ ନା ମୁଁ କହିଲେ କଣ ହବ କିଛି।
ନାଇଁ ଯଦି ପଢିବାରେ ଇଚ୍ଛା ଅଛି ତାହେଲେ ଯୋଉ ପ୍ରତିଯୋଗୀ ମୂଳକ ପରୀକ୍ଷା ଦିଅ ତାହେଲେ ସେଥିରେ ବେଶୀ ଖର୍ଚ୍ଚ ନାହିଁ ନା ପାଖରେ ଖାଲି ଗୋଟେ ମୋବାଇଲ ଥିବ ବହିପତ୍ର ବି ବେଶୀ ଖର୍ଚ୍ଚ ହଉନି ପାଞ୍ଚ ହଜାର ଦି ହଜାର ଭିତରେ ହେଇଯିବ।
ତମର ଇଚ୍ଛା ଅଛି ଦବାକୁ ସିଭିଲ୍ ସର୍ଭିସ୍ ଆଇ ଏସ୍ ୱସ୍ ପରୀକ୍ଷା ଦବାର ଇଛା ଅଛି କି?
ଇଚ୍ଛା ତ ଅଛି ଯେ ହେଲେ ଆମ ଘର ଲୋକ ରାଜି ହେବେନି ସେ ସବୁ କରିବାରେ।
ଆଚ୍ଛା।
ଏ ଏ ପ୍ଲସ ଥ୍ରୀ ପଢେଇଲେ କେମିତି ସେଇଟା ବଡ କଥା।
ହୁଁ ନାଇଁ ତାପରେ ବେଶୀ ପଇସା ଖର୍ଚ୍ଚ ହବନି ନା। ହଁ ଘର ଲୋକଙ୍କ ଉପରେ ବଡ ନା ଆସିବନି ନା ତେଣୁ ସିଏ କଣ ମାନେ
କଣ ପଢିଲେ କହିଲ
ଯଦି ପ୍ରତିଯୋଗୀ ମୁଳକ ପରୀକ୍ଷା ଦିଅ ଯୋଉଟା କମପିଟେଟିଭ ଏକ୍ସାମ କୁହନ୍ତି। ଶୁଣିଥିବ ନା ଏସ୍ ଏ ଏସ୍ଏସ୍ସି ରେଲୱେ ସିଭିଲ୍ ସର୍ଭିସ।
ହଁ ନା ଆମ ଘର ଛାଡିବେନି ସେ ସବୁ ପାଇଁ ଆଲାଉ କରିବେନି।
ନାଇଁ ଘରେ ରହି ପଡିବ ପରୀକ୍ଷା ଦବ ଛାଡିବେନି କଣ।
ଆରେ ସେସବୁ ପାଇଁ ଛାଡିବେନି ସେ ଖାଲି ପ୍ଲସ ଥ୍ରୀ ବି ପଢେଇ ନାହାନ୍ତେ। ଟେନ୍ଥ ଯାଏଁ ପଢିଥାନ୍ତି ମୁଁ ଖାଲି ଜିଦ୍ଦି କରିକି ପ୍ଲସ ଟୁ ପ୍ଲସ ଥ୍ରୀ ପଢିଲି। ନହେଲେ ସେଗୁଡାକ ବି ମତେ ପଢେଇ ନଥାନ୍ତେ।
ହ ଆମ ଘରେ ବି ମତେ ପଢେଇ ନଉଥିଲେ କିନ୍ତୁ ମୁଁ ମୋର ନିଜ ଅନୁସାରେ ମୁଁ ମୁଁ ମୋ ନିଜ ଅନୁସାରେ ପଢୁଛିି ନା ସେଥିପାଇଁ ମୁଁ କହିଲି କାହିଁକି ନା
ତମେ କୋଉ ଯାଏ ପଡ଼ିଛ।
ମୁଁ ବ ପ ରାଜନୀତି ବିଗ୍ ବିଜ୍ଞାନ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧରେ ପିଜି କରିଛି ଆଉ। ତା ସହିତ ସିଭିଲ୍ ସର୍ଭିସ ଏକ୍ସାମ ଦଉଛି ଆଉ।
ଆମ ଗାଁ ରେ ବି ଓ ହ ଆମ ଗାଁରେ ଏତେ ଝିଅ ମାନେ ପଢନ୍ତିନି ନା। ସେଇଥିପାଇଁ ଆମ ଘରଲୋକ ଟିକେ ଆଲଉ କରିନାହନ୍ତି ତ ଆଉ। ମୁଁ ହିଁ ଏକାଠି ଅଛି।
ହୁଁ ହୁଁ।
ତମେ ଯଦି ପଢି କିଛି ହେଇଯିବ ତମେ ଉଦାରଣ ସାଯିବ ଦଶ ଜଣଙ୍କ ନେଇକି।
ଘର ଲୋକ ମନା କରିବେ ମୁଁ ଜାଣିଛି କାଇଁ କହିବି ଆଉ।
ହୁଁ ହୁଁ। ହଉ ଆଉ କଣ କୁହ।
ଆଉ କୁଆଡେ ସବୁ ଯୋଉ ଘଟଗାଁ ତାରିଣୀ ଯାଇଛ।
ଘଟଣା ତାରିଣୀ ହଁ ଯାଇଥିଲି ଦିବର୍ଷ ତଳେ ଯାଇଥିଲି।
ତମ ଘର ଟା କୋଠି ନୟାଗଡ
ଆମ ଘର ଚଣ୍ଡିଖୋଲ।
କଉଠି?
ଚଣ୍ଡିଖୋଲ।
ଚଣ୍ଡିଖୋଲ ଚଣ୍ଡିଖୋଲେ ବନ୍ୟା ହେଇ ବନ୍ୟା ହେଇଗଲାଣି।
ଚଣ୍ଡିଗୋଲରେ ବନ୍ୟା ହେଇଯାଇଛି ଆଉ। ଟପିକ ମିଳୁନି ନା ହଁ ସେ ବନ୍ୟାକରି ଦେଇଚି ଆଉ ମାମୁଘର ତ ନିଖିମାଳା। ତମ
ତମ ଗାଁ
ଆଜ୍ଞା।
ସେଠି ବନ୍ୟା ହେଇଗଲାଣି।
ମୁଁ ବନ୍ୟା କଣ କରିଦେଇଛି କଲ କରି ବୋଲି ବନ୍ୟା କରିଦେଇଛି। ବନ୍ୟା କରିଛି ମୁଁ କଲ କରିଛି ବୋଲି ମୁଁ ବନ୍ୟା କରିଦେଇଛି ଆଉ ମୁଗ ଚାଷ ବି କରିଛି।
ମାନେ ହେଠୀ ରିଲିଫ ବନ୍ଟା ହେଲାଣି?
ହୁଁ ରିଲିଫ ବଣ୍ଟା ହେଇଛି।
ମାନେ ମିଛ କହିବ ଯେ ତମ ଠାରୁ କେହି ମିଛ କହିବନି
ମିଛ କଣପାଇଁ ହବ, ଆ ଟପିକ୍ ଟା ଦରକାର ନା ତେଣୁ ମୁଁ ବନ୍ୟା କରିଦେଲି ପା ବୁଝିପାରିଲନି କି?
ଆହା।
ଯାହା ବୁଝିପାଇଲ? ତ ତମର ଏଇଟା କଉ କଉ ଏରିଆ?
ଛତିଆ।
ଛଡ଼ିଆ ହୁଁ ହଁ।
ବନ୍ୟା ହେଇଗଲାଣି, ବତ୍ୟା ହେଇଗଲାଣି ଆମ ଆଡେ ମରୁଡି ପଡିଗଲାଣି।
ହୁଁ ହୁଁ। ହୁଁ।
ହଁ ଭଲ, ଆଉ ରିଲିଫରେ ସବୁ କଣ କଣ ଦେଇଛନ୍ତି? କ୍ୟାଣ୍ଡଲ ଦେଇଛନ୍ତି ନା ନାଇଁ?
ଚୁଡ଼ା, ଗୁଡ, କିରୋସିିନି, ମୋହମବତୀ ଡିଆସିଲି। ଲଣ୍ଠନ ଆମର ଥିଲା, ପୋଛିପା ପାଣି ଆମ ଫୁଟେଇ ପିବା ପାଣି ଆମେ ଯୋଉ ବନ୍ୟା ପାଣି ଫୁଟେଇ ଫୁଟେଇକିନା ପିଇଚୁ ଆଉ।
ଫୁଟେଇଲେ କେମିତି ସେଠି ତ ଆଉ କିଛି ନଥିବ କାଠଫାଠ ସବୁ ଓଦା ହେଇ
ନା କାଠ, ଗ୍ୟାସ ନେଇକି ଗ୍ୟାସ ଗ୍ୟାସ୍ ନେଇଯାଇଛି ଛାତ ଉପରୁକୁ, ଘରେ ଯୋଉ ଘରେ ଯୋଉ ଗ୍ୟାସ ଥିଲା ତ କଣ ଛାତ କୁ ନେଇଯାଇଛୁ।
ବର୍ଷା ହୋଉନି କି?
ବର୍ଷା ନା ବନ୍ୟା ହେଇଯାଇଚି ନା ବର୍ଷା ଛାଡିଗଲାଣି ଯେ ସେ ଆମର ଗୋଟେ ପାଲ ଟାଙ୍ଗି ଦେଇଚୁ ସେ ପାଲ ତଳେ ରୋଷେଇ ହୋଉଚି ଆଉ।
ହଉ ଭଲ, ଭଲ ଭଲ।
ହୁଁ।
ବଢ଼ିଆ ବଢ଼ିଆ ମାଡିଚାଲ।
ଉଁ। ହ୍ୟାଲୋ।
ଆଉ ତମ ବନ୍ୟା ପାଣିଟା କେବେ ସରିବ?
ବନ୍ୟା ତ ଛାଡିନି, ଆମେ ତ ଛାତ ଉପରେ ଅଛୁ ପନ୍ଦର ଦିନ ହବ। ଆଉ ଛାଡିଲେ ଯାଇ ତଳକୁ ଓହେଇଲେ ଯା କରିବୁ ଆଉ ତଥାପି ଛାଡିଯିବ ଏଇ ସାତ ଆଠ ଦିନ ଛାଡିଯିବ ଲା
ହଉ ହଉ ତମେ ଫୋନ ଟା ରଖିଦିଅ, ନହେଲେ ଆମ ଆଡେ ବନ୍ୟା ପଳେଇଆସିବ।
ହଉ ହଉ ମୁଁ କଲ୍‌ଟି ରଖୁଛି।